ସାର୍ ନମସ୍କାର ସାର୍।
ହଁ ସାର୍ ନମସ୍କାର। କେମିତି ଅଛନ୍ତି?
ହଁ ସାର୍ ଭଲ ଅଛି। ଏଇ ଟିକିଏ ଚାଷ ବାସ ପାଇଁ ଟିକିଏ ମୁଁ ଘରେ ଟିକେ ଧାନ ଚାଷ ସବୁ ଚାଲିଚି ତ ସେଥିପାଇଁ ଟିକିଏ ବ୍ୟସ୍ତ ରହୁଚି।
ସାର୍ କଣ କଣ ବ୍ୟସ୍ତ ଅଛନ୍ତି ମାନେ କା ଧାନ ଆରମ୍ଭ ହେଲାଣି କି ଆମର?
ଧାନ କାର୍ଯ୍ୟ ଆରମ୍ଭ ହେଇଗଲାଣି ଏବେ ସୁରୁଖୁରୁରେ ଚାଲିଚି ଧାନ କାର୍ଯ୍ୟ। ହଁ ବିଲ ଏବେ ରୁଆ ଚାଲିଚି ତ ଆଉ ଆମର ଟିକିଏ ନୂଆ ଯନ୍ତ୍ରପାତି ସବୁ ରୋଇବାପାଇଁ ନୂଆ ଯନ୍ତ୍ର ଆସିଛି ଆଗରୁ ଲୋ ଲୋକମାନେ କାର୍ଯ୍ୟ କରୁଥିଲେ ଏବେ ଟିକିଏ ଆମେ ଯନ୍ତ୍ରଦ୍ଵାରା ଟିକିଏ କାର୍ଯ୍ୟ କରିବା ପାଇଁ ମାଆ ସବୁ ନୂଆ ଯନ୍ତ୍ରପାତି ନେଇ ଆସିଛୁ। ତାର ବ୍ୟବହାର ପାଇଁ ଟିକିଏ ଆମକୁ ଅସୁବିଧା ହେଉଚି ଆଉ ଆପଣ ସେ ବିଷୟରେ କିଛି ଜାଣିଚନ୍ତି ନୂଆ ଯନ୍ତ୍ରପାତି ବିଷୟରେ?
ସାର୍ ସେଥିପାଇଁ ତ ମୋର ମିସ୍ତ୍ରୀ ଟି ଜ୍ଞାନ ଟିକିଏ ମୋର କମ୍। କିନ୍ତୁ ସାର୍ ମୁଁ ଶୁଣିଥିଲି ସାରା ଯଦି ତା ପ୍ରତି ଆପଣ ଯଦି ଜାଣି ନାହାନ୍ତି ତାହେଲେ ଆପଣ ନିକଟସ୍ଥ କୃଷି କେନ୍ଦ୍ରକୁ ଯାଇକରି ସେଥିମଧ୍ୟରେ ଆପଣ ଯାଇକରି ସେଥିରେ ଜ୍ଞାନ ଅର୍ଜନ କରିପାରିବେ। ସେ ଆପଣଙ୍କୁ ସ ଠିକ୍ ଭାବେ ତାର ପରିଚାଳନା ଉପକାରିତା ଅପକାରିତା ସବୁସେ ଆପଣଙ୍କୁ ଅବଗତ କରାଇଦେବେ।
ତେଣୁ ମୁଁ ଆପଣଙ୍କୁ ସ ଉପଦେ ମାନେ ଆପଣଙ୍କୁ କହିବି ଯେ ଆପଣ ଯଦି ଛିଡେଇଦେ ଯୋଗାଯୋଗ କଲେ ଭଲ ହେଏନ୍ତା।
ସାର୍ ଆପଣଙ୍କର ସେପଟେ ଚାଷରେ ଆପଣ ଲୋକ ଲଗେଇ ରୋଇବା କାର୍ଯ୍ୟ କରୁଚନ୍ତି? କି ନା ଯନ୍ତ୍ରପାତିରେ କରୁଚନ୍ତି?
ସାର୍ ଆମର ତ ଏଇପଟେ ବର୍ତ୍ତମାନ ଲୋକମାନେ ସେଇ ଦେଖିବାକୁ ଗଲେ ସେଇ ହାତ ମାନେ ହାତରେ ରୋହିକିରି ତାଙ୍କ ଧାନ ରୋପଣ କରିଚନ୍ତି। କିନ୍ତୁ
କେହି କେହି କ ମସିନ ମାନେ ମସିନାରୀ ଆଣିବାକୁ ପ୍ରୟାସ କଲେ ନାହିଁ। ମାନେ କଲେ କରିଚନ୍ତି। କିନ୍ତୁ ତାହା ସବୁ ଜାଗାକୁ ଯାଇପାରେ ନାହିଁ। ତେଣୁ ଆମର ଲୋକମାନେ ହିଁ ସବୁଠୁ ଭଲ ଭାବିକି ଲୋକମାନେ ତାକୁ ବ୍ୟବହାର କରିଥାନ୍ତି।
ସାର୍ ଆମର ତ ଯନ୍ତ୍ରପାତି ବ୍ୟବହାର ହୋଉଥିଲା ଧାନ କାଟିବା ସମୟରେ ବଡ ମେସି ଗୋଟେ ଆସୁଥିଲା ଯୋଉଟା କିି ଧାନ ଜମିରେ ଚେନ ଲଗା ସେ ମେସିନ ତାର ଚକା ନଥାଏ। ପାଣି ଥିଲେ ମଧ୍ୟ ବା ଜମିରେ କାଦୁଅ ଥିଲେ ମଧ୍ୟ ସେ ପସିକରି ଧାନ ଅମଳ କରିଦୋଉଥିଲା। ଏବେ ଧାନ ରୋଇବା କାର୍ଯ୍ୟ ପାଇଁ ଟିକିଏ ଆମେ ନୂଆ ଯନ୍ତ୍ରପାତିଟେ ଆଣିଚୁ ଯୋଉଟା କି ମଣିଷର ଗୋଟେ ଏକରକୁ ଆମେ ଯଦି ଖର୍ଚ୍ଚ କରୁଥିଲେ ଗା ପାଞ୍ଚଟି ମଣିଷ ପାଇଁ ଆ ପାଞ୍ଚ ହଜାର ଟଙ୍କା ଆ ତାହେଲେ ଆମେ ବର୍ତ୍ତମାନ ଦୁଇ ହଜାର ଟଙ୍କାରେ ଏଇ ମେସିନ ମାଧ୍ୟମରେ ଆମେ କରିପାରୁଚୁ। ଆଉ ସାର୍ ଧାନ ଅମଳ ସମୟରେ ତ ଆମେ ଯୋଉ ମେଶ୍ କା ଧାନ କାଟୁ ତାର ବହୁତ ଅପକାରିତା ଅଛି ଆପଣ ଜାଣିଛନ୍ତି କି ନାହିଁ?
କେମିତି ସାର୍? ଆପଣ କଣ କଣ କରିଛନ୍ତି ମତେ କହିଲେ ଟିକେ।
ଆପଣ ସେ ଜମି ସେ ଯେଉଁ ଜ ବଡ଼ ମେସିନ୍ ସାହାଯ୍ୟରେ ଆପଣ ଧାନ ଅମଳ କରନ୍ତି? କି ନା ହାତରେ କାଟନ୍ତି?
ନାଇଁ ସାର୍ ଆମେ ତ ଆମର ତ ସାର୍ ଆମର ଶ୍ରମିକ ମାନଙ୍କୁ ସେଥିରେ ନିୟୋଜନ କରି ମୁଲିଆ ମାନଙ୍କୁ ସେଥିରେ କଣ କଅତି କାମ କରି ସେମାନେ ଧାନ କାଟିସାରି ଆଣିଥାନ୍ତି। ଆଉ କାଟିଲା ପରେ ତାକୁ ଶୁ ରଖିଲା ପରେ ପୁଣି ତାକୁ ଅମଳ କରିବା ପାଇଁ ଲୋକମାନେ ହିଁ କରାଯାଏ। ସେମାନେ ତାକୁ ଅମଳ କରି ଇ ଘରକୁ ଆଣିଦିଅନ୍ତି ଲୋକମାନେ।
ହଁ ଆମର କିନ୍ତୁ ସାର୍ ଏପଟେ ଉପକାରିତା ଭଲ। ଅପକାରିତା କିନ୍ତୁ ତାଠୁ ଅଧିକା। ଦେଖନ୍ତୁ ଆମର ଟିକେ ଘରର ବ୍ୟବସ୍ଥା ଅଛି ତେ ଚାଳ ଘର ଟିକେ କଲେ ଖରା ଦିନେ ଟିକେ ଶାନ୍ତି ଲାଗିବ। କିନ୍ତୁ ଆମର ଯୋଉ ମେସିନ ରେ ଯୋଉ ଧାନ କଟା ହଉଛି ଯନ୍ତ୍ରପାତି ବଡ ଯନ୍ତ୍ର ସାହାଯ୍ୟରେ ସେଇ ମେସିନ ରେ କଣ ହଉଛି ନା ଧାନ ଗଛ ସବୁ ସେ ତାର ଚେନ ବା ଚକା ଦ୍ଵାରା ସେ କଣ କରୁଛି ତାର ଆ ଅଗ୍ରଭାଗରେ ଥିବା କଟର୍ ସାହାଯ୍ୟରେ ସେ ଧାନ କୁ କାଟି ଅମଳ କରିଦଉଛି। କିନ୍ତୁ ସମ୍ପୂର୍ଣ୍ଣ ଗଛଟିକୁ ସେ କଣ କରୁଛି ନା ତାର ଚକା ବା ଚେନ୍ ସାହାଯ୍ୟରେ ସେ ବିଲରେ ସିଏ ମାଡି ଚକଟି କରି ସମ୍ପୂର୍ଣ୍ଣ ସେ ପୋ ଯୋଉ ନଡାକୁ ନଷ୍ଟ କରିଦଉଛି। ଯୋଉ ନଡା ଗୋରୁ ଖାଇବା ପାଇଁ ମଧ୍ୟ ଉପଯୋଗୀ ହଉନାହିଁ। ଯୋଉ ନଡା ଘର ଚ ଛାଆଣ କରିବା ପାଇଁ ମଧ୍ୟ ଉପଯୋଗୀ ହଉନାହିଁ। ଆଉ ବିଲରେ ତାର ଚକା ବା ଚେନ୍ ଦ୍ଵାରା ସେ ସବୁ ବଡ ବଡ ଘାଇ ବା ବଡ ବଡ ଗର୍ତ ସୃଷ୍ଟି ହେଇଯାଉଛି। ଯୋଉଥିପାଇଁ ପୁର ଏବେ ଚାଷ କରିବା ପାଇଁ ମଧ୍ୟ ଅଡୁଆ ହଉଛି ଆଉ ଅସୁବିଧା ହଉଛି। ତାକୁ ହଳ କରି ତାକୁ ମାଟିରେ ସମ ସମତୁଳ ଆଣିବା ପାଇଁ ବହୁତ ଅସୁବିଧା ହଉଛି। ଆଣଙ୍କର ସୁବିଧା ହୁଏ କି ନାହିଁ ସେମିତି?
ସାର୍ ଆମେ ତ ସେଠି ସେଇ ଅସୁବିଧା ପାଇଁ ହିଁ ବୋଲିକିରି ହିଁ ଆମେ କଣ କରୁଥିଲୁ ଲୋକମାନଙ୍କ ଦ୍ଵାରା ତାକୁ ଧାନ ଅମଳ କରିଥାଉ। କାରଣ ଆପଣ ଯେମିତି କହିଲେ ଯି ତାକୁ ମସିନକୁ ଯଦି ଆମେ ଯଦି ବିଲ ଭିତରେ ଆମେ ତାକୁ ଚଲାଇବା ତାହେଲେ ବହୁତ ଗୁଡାକ ଗର୍ତର କରିଦିଏ। ସେଇ ଗ ତ ଫୁଲ୍ ହେବା ପାଇଁ ମା ତାକୁ ସମତଲ କରିବା ପାଇଁ ପୁଣି ଆଉ ଥରେ ଅଯଥା ଅଯଥା ପରିଶ୍ରମ ଆଉ ସେଥିମଧ୍ୟରେ ଆଉଥରେ କୌଣସି ପ୍ରକାର ଯୋଉ କି ସମୟ ଆ ପକେଇକିରି ଆମେ ଯଦି ମୁଗ, ବିରି ପକେଇବା ତାହେଲେ ତାଉ ଠିକ୍ ହୁଏ ନାହିଁ। ତେଣୁ ଆମେ ଚେଷ୍ଟା କରୁଛୁ ଲୋକମାନ ଦ୍ଵାରା ହିଁ କରିବା ପାଇଁ।
ଭଲ କରିଛନ୍ତି ଆପଣ ସେଇପରି ଚାଷ କରନ୍ ମାନେ ସେଇପରି ଭାବରେ ଅମଳ କରନ୍ତି। କାରଣ ଅମଳ ଓ ବହୁତ ଉପକାରିତା ମଧ୍ୟ ଅଛି। ଉପକାରିତା ହଉଛି ବହୁତ କମ୍ ସମୟରେ ଆମେ ବର୍ଷାରୁ ଆଉ ଅନ୍ୟାନ୍ୟ ପାଣିପାଗରୁ ଆମେ କ ଉଁ ଯେ ମାନେ ଯୋଉ ଆମର କୀଟନାଶ କୀଟ ପତଙ୍ଗ ଠାରୁ ଆମେ ବହୁତ କମ୍ ସମୟରେ ଆମେ ଅମଳ କରି ଜାଣୁ। ଧାନ କୌଣସି ନଷ୍ଟ ହୁଏ ନାହିଁ, ଆମର ସେ ଯୋଉ ଅମଳ ଦ୍ଵାରା ଏ ହଉଛି ତାର ଉପକାର। ଅପକାର ଏଇଭଳି ଭାବରେ ଅଧିକ ଖର୍ଚ୍ଚ ନ୍ତ ହବାକୁ ପଡେ ପରବର୍ତ୍ତୀ ସମୟରେ ଆଉ ଥରେ ଚାଷ କରିବା ବେଳକୁ ଆଉ। ଆଉ ଆପଣଙ୍କୁ ଗୋରୁ-ଗାଈ ମାନଙ୍କୁ ନଡା ଦବା ପାଇଁ ଅସୁବିଧା ହୁଏ। ହଁ, ଆଉ ଗୋଟେ ଉପକାର ମିଳେ, ସାର୍, ଜାଣିଛନ୍ତି ସବୁ ଠାରୁ ବଡ ଉପକାର କଣ?
କଣ ସେ ପଢୁ ଗେ
ସେଇ ଯୋଉ କୁଟା ଗୁଡିକ ସେଇ ଜମିରେ ପଡିବା ଦ୍ଵାରା ତାହା ପରବର୍ତ୍ତୀ ସମୟରେ ଚାଷ କରିବା ପାଇଁ ତାହା ଖତ ଆକାରରେ ବ୍ୟବହାର ହେଇଯାଏ। ଆଉ ସେଇଟା ହଉଛି ଜମିକୁ ଉର୍ବରତା ଦିଏ। ଆଉ ଯୋଉଥିପାଇଁ ଖତ ନ କଲେ ପକେଇଲେ ମଧ୍ୟ ତାହା ସ ଖତର କାର୍ଯ୍ୟ କରିଦିଏ ସେଇଟା। ଆଉ
ହେଲେ ସାର୍, ଆପଣ ଯଉ କଥାଟା କହିଲେ ଠିକ ଅଛି କିନ୍ତୁ ଅ ଆମ ଘର ଘର ମାନଙ୍କର ତ ଆମର ମଧ୍ୟ ଗୋ ଆମର ଘର ପାଳିତ ପଶୁ ଗୁଡାକ ମଧ୍ୟ ସେମାନେ ଅଛନ୍ତି। ତ ସେମାନଙ୍କ ଖାଦ୍ୟ ବନ୍ ଖାଦ୍ୟର ମାଧ୍ୟମ ହଉଛେନ୍ତି ଆମର କୃଷି କ୍ଷେତ୍ର, ତ ଦି କୃଷି କ୍ଷେତ୍ରରେ ସବୁ ଯଦି ଆମର ଯଦି ବ ଯାନ୍ତ୍ରିକ ପାତୀ ବ୍ୟବହାର କରିବା ତାହେଲେ ସେମାନଙ୍କର ଖାଦ୍ୟ ଗୁଡାକ ସବୁ ନଷ୍ଟ ହେଇଯାଉଛି। ତ ସେମାନେ କଣ କରନ୍ତି ତାଙ୍କର ସେମାନେ ବିଭିନ୍ନ ପ୍ରକାର ଆଧୁନିକକୁ ଖାଦ୍ୟ ଖାଇ ସେମାନେ ରୋଗିଣା ଆସ କହିଥାନ୍ତି। ତାହେଲେ କଣ କହୁଛନ୍ତି ତାହେଲେ କୋଉ ପ୍ରକାର ଆମେ ବ୍ୟବହାର କରିବା?
ଦେଖନ୍ତୁ, ସେଇଗୁଡାକ ଗୁଣ୍ଡ ହେଇଗଲା ପରେ ସେମାନଙ୍କ ଆହୁରି ଖାଇବା ପାଇଁ ପଶୁ ମାନଙ୍କୁ ସୁବିଧା ହଉଛି। ତାର ପଛ ଭାଗରୁ ଗୁଣ୍ଡ ହେଇକି ସେ କୁଟା ସବୁ ବାହାରୁଛି ନଡା ବାହାରୁଛି। ଯୋଉଟା କି ସୁବିଧା ହଉଛି ଗୋରୁ-ଗାଈଙ୍କ ପାଇଁ ଖାଇବା ପାଇଁ। ସିଧା ସେଥିରେ କିଛି କି କେମିକାଲ ରହୁନାହିଁ। କେମିକାଲ ରହୁଛେ, ଆମେ ଯେତେ ଜନ୍ତ୍ ମାନେ ଚାଷରେ ଯେତେ ସବୁ ପେଷ୍ଟିସାଇଡ ବା ଆ ଯୋଉ ଆମର ବିଷାକ୍ତ ଦ୍ରବ୍ୟ ସବୁ ମିଶାଉଛେ, ସେଥିପାଇଁ ସେ ଯୋଉ କୁଟା ଗୁଡିକ ବା ନଡା ଗୁଡିକ ବିଷାକ୍ତ ହଉଛି। ହଁ, ଆଉ ଗୋଟେ ଜିନିଷ ରହୁଛି ଯୋଉଟା କି ଆମେ ଚାଷ ତ ଛତୁ ଚାଷ ବର୍ତ୍ତମାନ ବହୁ ଅଞ୍ଚଳରେ ହଉଛି। ନଡାର ଆବଶ୍ୟକତା ପଡୁଛି, ଯୋଉଥିପାଇଁ କି ସେଇ ନଡା ଗୁଡିକ କାର୍ଯ୍ୟରେ ଆସୁନାହିଁ। ହାତରେ ଆପଣ ଲେବ୍ ମୂ ମୂଲିଆ ଲଗେଇ କା କଲେ ଯୋଉ ନଡା କା ବାହାରୁଛି, ସେଇ ନଡା ଗୁଡିକ ଛତୁ ଚାଷ ରେ ବ୍ୟବହାର ହଉଛି, କିନ୍ତୁ ଏଇ ଚାଷ ଏଇଗୁଡାକ ଛତୁ ଚାଷ ରେ ବ୍ୟବହାର ହେଇପାରିବ ନାହିଁ। ତ ଏଇଭଳି ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି।
ଆଚ୍ଛା ତାହେଲେ। କିନ୍ତୁ ସାର୍ ଅମଳ ଆମର ରେ ବ୍ୟବହାର ହଉଛି କିନ୍ତୁ ଏଇ ଚାଷ ଏଇଗୁଡାକ ଛତୁ ଚାଷ ରେ ବ୍ୟବହାର ହେଇପାରିବ ନାହିଁ। କାରଣ ଆପଣ ଯେମିତି କହିଲେ, ସାରେ ମସିନ କରିବା ଟା ଅଲଗା, ଆମର ଲେବର ଲଗେଇ ଆମର ଶ୍ରମିକ ଲଗରୀ କାମ କରିବା ଅଲଗା। ଶ୍ରମିକ ଲଗେଇ ସାରେ କାମ କଲେ କେତେ ଗୁଡାକ ଧାନ କୌଣସି ସ ତଳେ ପଡି ନଷ୍ଟ ହେଇଯାଏ ବୋହିବା ସମୟରେ, କାଟିବା ସମୟରେ। ତାକୁ ସ୍ଥାନାନ୍ତର କରିବା ସମୟରେ ତ ଏମିତି ସମୟରେ ଆମ ଧାନ ପଡି ନଷ୍ଟ ହେଯାଇଥାଏ, ବିଲ ଫାଟକୁ ମଧ୍ୟ ପଡିଥାଏ। କିନ୍ତୁ ଆମର ଜି ଯଦି ଆପଣ ଯେମିତି କହିବେ ଯାନ୍ତ୍ରିକ ପତି ବ୍ୟବହାର କରିବା। ତାହେଲେ ଆପଣ ତାପରେ ଏକା ସାଙ୍ଗରେ ସ୍ରାବଣ କାଟିକି ଆପଣ ତାକୁ ଅମଳ କରିକି ଆଣିପାରନ୍ତି। ସେଠି ଯାହାହେଲେ ଆପଣଙ୍କୁ କିଛି ନା କିଛି ଆପଣଙ୍କର ଧାନ ଟିକେ ଅଧିକ ଅମଳ ହୋଇଥାଏ ଆଉ ନଷ୍ଟର ପରିମାଣ ବହୁତ ସେଥିରେ କମିଯାଇଥାଏ।
ହଁ। ଆଉ ଏବେ ଆମେ ଯୋଉ ଯ ଯନ୍ତ୍ର ଆଣିଛୁ ନୂଆ ୟାକୁ ମଧ୍ୟ ଚଳାଇବା ଆଉ ଇଏ ଯୋଉ ତାର ବ୍ୟବହାର କରିବା ଭାରି ସହଜ। ଥରେ ୟାକୁ ଜାଣିଗଲେ ଶିଖିଗଲେ ଆଉ ଆପଣଙ୍କୁ ଅସୁବିଧା ହବ ନାହିଁ। ଧାଡି ପ୍ରଣାଳୀ ଇଏ ରୋଇପାରିବ ଆଉ ଆପଣ ଯୋଉ କୌଣସି ପ୍ରଣାଳୀରେ ଆପଣ ରୋଇବାକୁ ଚାହିଁଲେ ତାହା ରୋଇପରିବ। ଆଉ ଆପଣଙ୍କର ଯୋଉ ତଳି ଗୁଡିକ ଧାନ ତଳି ଗୁଡିକ ତା ମଧ୍ୟ ବେଶୀ ନଷ୍ଟ ହେବ ନାହିଁ। ବହୁତ ସୁନ୍ଦର ଭାବରେ ତା ହେଇପାରିବ। ଆଉ ଆପଣଙ୍କର ଯଦି ଅଁ କିଛି ବ୍ୟବସ୍ଥା ସେମିତି କରିବାକୁ ଚାହୁଁଛନ୍ତି ତାହେଲେ କରନ୍ତୁ ବହୁତ ସୁବିଧା ହବ। ଆଉ ଧାନ ବ୍ୟତିତ ଆପଣଙ୍କର କଣ ଚାଷ ହୁଏ?
ଯନ୍ତ୍ରପାତି ପ୍ରତି ଆ ଟିକେ ମନ ବଳାଇବ କାରଣ ସରକାର ମଧ୍ୟ ପ୍ରୋତ୍ସାହନ ଦଉଛି। ଆଉ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ ମଧ୍ୟ ଆଉ ଯନ୍ତ୍ରପାତି ବ୍ୟବହାର କଲେ ସାର୍ କମ ସମୟରେ ଆମର ଅଧିକ କାମ ଗୁଡିକ ହେଇପାରେ। ଆଉ ଅଧିକ ଅମଳ ମଧ୍ୟ ସମକକ୍ଷ ହେଇପାରେ। କାରଣ ଆଧୁନିକ ରାଷ୍ଟ୍ର ଗୁଡାକରେ ସେମାନେ କଣ କରନ୍ତି ସାର୍ ଏଇ ଆଧୁନିକ ପଦ୍ଧତିରେ ଧାନ ଅମଳ ଧାନ ଧା ସବୁ ପ୍ରକାର ଚାଷ କରିକି ସେମାନଙ୍କର ଅ ଖାଦ୍ୟ ଶସ୍ୟ ହଉ ସ ଯେ କୌଣସି ପ୍ରକାର ବିଭିନ୍ନ ପ୍ରକାର ପଦାର୍ଥ ଗୁଡିକ ହଉ ସେମାନଙ୍କ ଅତି ସହଜରେ ଅଧିକ କମ ସମୟରେ ପ୍ରଚୁର ପରିମାଣରେ ଉତ୍ପାଦନ କରିପାରନ୍ତି। ତ ଆମେ ମଧ୍ୟ ସେମାନଙ୍କ ସହିତ ତାଳ ଦେଇ ମଧ୍ୟ ଗତି କରିବାକୁ ପଡିବ ଆମେ ମଧ୍ୟ ଏଇ ଓ ପୁରୁଣାଗତ ଢାଞ୍ଚା ପଦ୍ଧତିକୁ ପରିବର୍ତ୍ତନ କରି ଆଧୁନିକ ଢାଞ୍ଚାଗତ ପରିବର୍ତ୍ତନ ପଦ୍ଧତିକୁ ଆ ଆପଣେଇକିରି କୃଷି କ୍ଷେତ୍ରରେ ଆମେ ବ୍ୟବହାର କରିବାକୁ ପଡିବ। ଯାହା ଫଳରେ ଆମର ମଧ୍ୟ ଉତ୍ପାଦନ ବଢେଇଆକୁ ଆମେ ପ୍ରୟାସ କରିବା ଆଉ।
ଆଜ୍ଞା। ଆପଣ ସେ ବି ବିଦେଶ ରାଷ୍ଟ୍ର ଗୁଡିକରେ ତ ବ୍ୟବସ୍ଥା ବହୁତ ସୁନ୍ଦର। ଆମର ମଧ୍ୟ ଧୀରେ ଧୀରେ ବ୍ୟବସ୍ଥା ହେଲାଣି। ସୁନ୍ଦର ସୁଦୃଢ ହେଲାଣି। ଲୋକର ବ୍ୟବହାର କମିଲାଣି। ଯନ୍ତ୍ରପାତିର ବ୍ୟବହାର ବଢିଲାଣି। ବଢିଆ ଆମେ ଧୀରେ ଧୀରେ ଏ ପଦ୍ଧତିକୁ ଆପଣେଇବା। ଭଲ ହେବ। ଚାଷ ର ଅମଳ ମଧ୍ୟ ବଢିବ। ଆଉ ସମସ୍ତେ ସୁବିଧା ପାଇବେ, ସୁଯୋଗ ପାଇବେ। ଆପଣ ବି ସେଇ ବ୍ୟବସ୍ଥା କରନ୍ତୁ ସାର୍।
ହଉ ସାର୍ ହଉ ସାର୍ ପରେ ସେ ଆମେ ସେ ବ୍ୟବସ୍ଥା କରିବୁ ତାହେଲେ ଆପଣ ସାର୍ ଆପଣଙ୍କ କଥା ହଉ ଆମେ ମାନିବୁ। ଆପଣଙ୍କର କଥା ନେଇକିରି ଆମେ ଆଗକୁ ବଢ଼ିବୁ ଏଥର ଆଉ। ହଉ ସାର୍ ଆଉ ରହିଲି ସାର୍। ପର ସମୟରେ ଆପଣ କଥା ଲାଗିବ ଆପଣଙ୍କ ସହିତ ଆଉ। ହଁ ସାର୍।